ହ୍ୟାଲୋ ହଁ ମ୍ୟାଡ଼ାମ୍ ନମସ୍ତେ ହ୍ୟାଲୋ ମ୍ୟାଡ଼ାମ୍ ନମସ୍ତେ ମ୍ୟାଡ଼ାମ୍ କଣ କରଥିଲେ ଆପଣ? ମ୍ୟାଡ଼ାମ ଏ ଏତେ ସକାଳୁ?
ହଁ ଗୁରୁବାର ନୁହଁ କି ମୁଁ ଗୁରୁବାର ନ ଟିକେ ସକାଳୁ ରାତି ଚାରିଟାରୁ ଟିକେ ଉଠିଯାଏ।
ଆଚ୍ଛା ଆଜ୍ଞା ମ୍ୟାଡ଼ାମ। ହଁ ମୁଁ କହିଲି ମ୍ୟାଡ଼ାମ୍ ଆପଣ କଣ ରୋଷେଇ କରୁଛନ୍ତି?
ତ ଗୁରୁବାର ତ ସେଥିପାଇଁ କି ଖେଚିଡି, ଡାଲମା ଆଉ ଶାଗ କୋଶଳା ଶାଗ ନଡିଆ ପକେଇକି ଆଉ କୁନ୍ଦୁଡି ଆଳୁ ଭଜା କରିଦେଇଛି ଆଉ ମାନେ ଏଇଗୁଡା କରିଦେଇଛି ମାନେ ଏଗୁଟା ସବୁ କଟାକଟି କରି ରଖିଛି ଖେଚେଡି ହେଇଗଲାଣି ଖେଚେଡି ହେଇଗଲାଣି ଡାଲମା ସବୁ କଟା ଟିକେ ରଖିଛି ଡାଲମା ଟା ବସେଇବି ପ୍ରେସର କୁକରରେ ବସିଛି ଆଉ। ଆଉ ବାକି କୁନ୍ଦୁଡି ଆଳୁ ଭଜା କାଟି ଦେଇଛି ସେ ହେଇ ସାରିଲା ପରେ ଲାଷ୍ଟକୁ ହେବ ଗରମ ଗରମ ଖାଇବା କଥା ଆଉ।
ଜଲଦି ଆପଣ ରୋଷେଇ ସାରି ସାରିଲେଣି।
ହଁ ଆ ପୁଣି ଝିଅକୁ ପଢେଇବି ନା।
ଆଜ୍ଞା।
ହଁ ତ ସେଥିପାଇଁ କି ରୋଷେଇଟା ସାରିଦେଲେ ହଁ ରୋଷେଇଟା ସାରିଦେଲେ ତାକୁ ଟିକେ ଟାଇମ ଦେବି ଆଉ।
ମ୍ୟାଡ଼ ମ୍ୟାଡ଼ମ୍ ଆପଣ କୁଆଡ଼େ ଏବେ ବୁଲିବାର ପ୍ଲାନିଂ ଏବେ ଆପଣଙ୍କର କୋଉଠି ଅଛି? ମାନ ବୁଲାବୁଲି ପାଇଁ
ନାଇଁ ବୁଲାବୁଲି କରିବା ପାଇଁ କି ଏ ଏବେ ତ ନୁହଁ ଟିକେ ବସ ବର୍ଷା ହେଲେ କାରଣ ଏପଟେ ଗରମ ବହୁତ କାଲି
ଟେ ବି ବହୁତ ଗରମ ହଉଚି ଢେଙ୍କାନାଳ ସାଇଟ୍ ବି ବହୁତ ଗରମ ଠିକ ଠିକ।
ହଁ ହଁ। ତ ସେଥିପାଇଁ କି ଆ ମୁଁ ଟିକେ ଗରମ ଟିକେ କମିଲେ ବର୍ଷା ଫର୍ଷା ଟିକେ ହେଲେ ମ ଯୁଆଡେ ବି ଯିବ ଟିକେ ମାନେ ପବନ ପବନ ଟିକେ ଥିବ ଟିକେ ଏନ୍ଜୟ କରିପାରିବ ଆଉ ଗରମରେ କୁଆଡେ ତମେ ଯିବ ଛୁଆକୁ ଧରିକି
ଗରମ୍ ମ୍ୟାଡ଼ାମ ଯୋଉ ରେଞ୍ଜର ଗରମ ଯେତେ ଜୋରରେ ହଉଛି ମାନେ ବାହାରକୁ ଯିବାକୁ ଟୋଟାଲି ଇଚ୍ଛା ହିଁ ହଉନି।
ଡର ମାଡୁଛି ନିଜକୁ ତମେ ସମ୍ଭାଳିବ କେମିତି? ପୁଣି ଛୁଆ ପିଲାଙ୍କୁ ସମ୍ଭାଳିବ କେମିତି କେତେଟା ପାଣି ବୋତଲ ଧରିକି ଯିବ ହଁ।
ସମ୍ଭାଳିବ ନା ଛୁଆ ପିଲାଙ୍କୁ ନେଇକି ସମ୍ଭାଳିବ ନା ଯେଉଁ ଯୋଉମାନଙ୍କୁ ମାନେ ଓଲ୍ଡ ତାଙ୍କୁ ନେଇକି ଯିବ ସେମାନଙ୍କୁ ନେଇକି ସମ୍ଭାଳିବ।
ହୁଁ ଯିବାକୁ ତ ଇଚ୍ଛା ହଉ ହଉଛି ଆମର ତ ମାନେ ବହୁତ ଜାଗା ଅଛି ବୁଲିବା ପାଇଁ କି ପାଖ ଆଖରେ ବହୁତ ଜାଗା ଅଛି। ମନ୍ଦିର ବହୁତ ଅଛି। କିନ୍ତୁ ମାନେ ସମ୍ଭାଳିବାର ବି କାପାସିଟି ହବା ଦରକାର।
ଭଳିଆ ଆକ୍ଚୁଆଲି ଖରାଟା ହେଉଛି ନା ତ ବାହାର ବାହାରକୁ ବାହାରିଲେ ଆକ୍ଚୁଆଲି ମୁଣ୍ଡ ବୁଲେଇବ ନହେଲେ ଆପଣ ଦେଖିବେ ମାନେ ବେହୋସ ହେଇଯିବ। ମାନେ ଏଇଭଳିଆ ମାନେ ଖରାଟା କେତେ ଜୋରରେ ହେଉଛି ଆପଣ ଦେଖୁନାହାଁନ୍ତି ବାହାରେ। ମାନେ ଆମେ ଘରେ ଥାଇକି ବି ଫିଲ୍ ହେଉଛି କେତେ ଜୋର ଗରମଟା। ବାହାରେ ଲୋକମାନେ ଯୋଉ ଯାଉଛନ୍ତି ଆମେ ବି ବାହାରକୁ ଏତେ ଯାଇପାରୁଛେ କି। ବାହାରକୁ ଗଲା ମାନେ ଗରମର ରେଞ୍ଜ କେତେ ଜୋରେ ଦେଖୁନାହାନ୍ତି ଆପଣ ମାର୍କେଟ ଯାଉଥିବେ ବି ଦେଖୁଥିବେ।
ହଁ ମାର୍କେଟ ତ ମୁଁ ଯାଉନି ଫିଲାଲ ଏଇ ଖରା ଦିନ ଯେବେଠୁ ଏମିତି ହେଲାଣି। ସ ବୋଧ ହୁଏ ଆଜି କୁ ମିଶେଇକି ଦଶ ଦିନି ପାଖା ପାଖି ହେଇଯିବ। ଆଜି ଟିକେ ପାଗ ଭଲ ଅଛି କାରଣ କାଲି ସନ୍ଧ୍ୟା ବେଳେ ଘଡଘଡି ସହକାରେ ବର୍ଷା ହେଲା। ତ ଆଜି ଟିକେ ପାଗ ସ, ଅଁ ନାଇଁ ନାଇଁ ଖରା ହେଇଯାଉ କିନ୍ତୁ ପାଗରେ ମଶ୍ଚର ଅଛି। ଯୋଉ ଲଗାତାର ଆମର ସାତ ଆଠ ଦିନି ଗରମ ହେଇଗଲେ, ତମର ଝାଞ୍ଜି ପବନ ପିଟିବା ଷ୍ଟାର୍ଟ ହେଇଯାଏ। ସେ ପବନ ଟା ବି କଷ୍ଟକର ହେଇଯାଏ। କିନ୍ତୁ ତୁମ ଯଦି ବ
ଆପଣମାନେ ସ ହଁ ମାନେ ସକାଳୁ ଗୋଟେ ଗୁଳୁ ଗୁଳିଆ ଟାଇପର ହେଇକି ଗରମ ଆକ୍ଚୁଲି ଲାଗେ ସେଇଟା ଆକ୍ଚୁଲି ଥିଲା
ସେଟା ନାହିଁ ଆଜି। ହଁ ବର୍ଷା ହେଇଛି ସେଇଟା ନାହିଁ, ଆଉ ପବନ ବି ଟିକେ ଥଣ୍ଡା ଅଂଶ ରହିଛି। ହଁ ତାପରେ ଏ ଅ ଏମିତି କଣ ପ ରହିଛି। ତାପରେ ଅଁ ନର୍ମାଲି ଆ ମାନେ କଣ ତାକୁ କହନ୍ତି ଆଉ ଟିକେ ବଢିଗଲା ପରେ ଆ ଏଇଖିଣା ସାଢେ ନଅଟା ହେଇଛି। ଦଶଟା ସାଢେ ଦଶଟା ବେଳକୁ ଜଣା ପଡିଯିବ ଖରା ତେଜଟା କୁଆଡକୁ ଯାଉଛି। ତ ଆଜି ବି ବର୍ଷା ହବ କି ନାହିଁ। ହଁ।
କଣ ହବାର ଥିଲା କହୁନଥିଲେ କି
ନାଇଁ ମୁଁ ମୁଁ କୋଉଠି ବି ଦେଖି ପାଇଲିିନି। କୋଉ ନ୍ୟୁଜ ପାଣିପାଗ ସୂଚନା ବି କିଛି ମୁଁ କୋଉଠି ଦେଖି ପାଇଲିନି।
ଥିଲା ବୋଲି କଣ ଏଇଠି କଥା ହଉଥିଲା ଆକ୍ଚୁଆଲି ମାମୁଁ ଘରେ ମୁଁ ଶୁଣିବାକୁ ପାଇଥିଲି ତ ସେଥିପାଇଁ ମୁଁ କହୁଥିଲି।
ଚନ୍ତି ନା କେମିତି ଜାଣିଲେ ଜିନିଷ ଟା?
ସେ ସେଇଟା ଦେଖିକି କହୁଥିଲେ କି ଏମିତି ବର୍ଷା ହବାର ଅଛି ତିନି ଦିନି ଲଘୁଚାପ ଆଉଥରେ ହେବାର ଅଛି।
ହଁ ସେଇ ତ କେବେ?
ସେ ଏଇ କହୁଥିଲେ ସତେଇଶି ଅଠେଇଶି ଅଣତିରିଶି ନା କଣ। ଆଜ୍ଞା, ଆଜ୍ଞା ସେଟା ମୁଁ ଆକ୍ଚୁଆଲି ଦେଖିନି। କିନ୍ତୁ କହୁଥିଲେ ଘରେ ଯେ ମୁଁ ସେଇଟା ଶୁଣିଦେ ଥିଲେ। ଆକ୍ଚୁଆଲି ସେଥିପାଇଁ ଆପଣଙ୍କୁ କହିଲି।
ମୁଁ ମୁଣ୍ଡ ଖାଇ ଗଲେଣି। ମୁଁ ମୁଁ ନ ନିଜେ ନ ଦେଖିବା ଯାଏଁ ମୁଁ ସେଥିପାଇଁ ମୁଣ୍ଡ ଖେଳେଇଲିନି।
ହଁ ମାନେ ନିଜେ ଦେଖିବ ହଁ କେବେ ଅଛି କଣ ନାହିଁ। ତାପରେ ଥିଲେ ବି ଏ ରେ ଲେଖିବ। ଥରେ ଥରେ ମାନେ ସେମିତି କହୁଛି କିନ୍ତୁ ଦେଖିଲା ବେଳକୁ କିଛି ହଉନି। ଆଉ ଥରେ ଥରେ କହୁନି କିଛି ନାଇଁ ସ ସଡ଼ନଲି ହୋଇ ହେଇ ଯାଉଛି ବର୍ଷା।
ମାନେ ଆମର ଯୋଉ ଅ ଯୋଉ କହନ୍ତିନି ତୁଣ୍ଡ ବାଇଦ୍ୟ ସହସ୍ର କୋଷ କିଏ କିଏ କହୁଛନ୍ତି ପା ହବ ଲଘୁଚାପ କିଏ କିଏ କହୁଛନ୍ତି ପଚିଶି ରୁ ଆହୁରି ଜୋରସେ ଖରା ଗରମ ହବ ଆଉ କୋଉ କଥାକୁ ତମେ ମାନିବ। କୋଉ କଥାରେ ତମେ ଚାଲିବ। ତା ଠୁ ଭଲ ହ୍ୟାଲୋ।
ଠିକ ବାହାରୁନି ଆଉ ନିଜେ ଆଖି ରେ ଦେଖିବ ସେଇଟାକୁ ଆକ୍ଚୁଆଲି
ତାଠୁ ଭଲ ଅପେକ୍ଷା କରିଯାଅ ଯୋଉଟା ହଉଛି ତାକୁ ଏନଜୟ କର। ହ୍ୟାଲୋ। ହ୍ୟାଲୋ ହାଲୋ।